ହ୍ୟାଲୋ। ହ୍ୟାଲୋ ଜୟ ଜଗନ୍ନାଥ। ହ୍ୟାଲୋ।
ହ୍ୟାଲୋ।
ଜୟ ଜଗନ୍ନାଥ ବନ୍ଧୁ।
ହ୍ୟାଲୋ ହାଲୋ।
ଜୟ ଜଗନ୍ନାଥ ବନ୍ଧୁ। ହ୍ୟାଲୋ।
ହାଲୋ ହାଲୋ ହାଲୋ। ଶୁବୁନି ରେ।
ହ୍ୟାଲୋ।
ଜୟ ଜଗନ୍ନାଥ ବନ୍ଧୁ।
ଜୟ ଜଗନ୍ନାଥ, କଣ କରୁଛନ୍ତ ଆପଣ? ମୁଁ ଏବେ ମେଘ ଟିକେ କମିଚି ଛାତ ଆଡ଼େ ଆସିଛି ବୁଲିବାକୁ। ଆପଣ କଣ କରୁଚନ୍ତି? ଆଜ୍ଞା ଆପଣଙ୍କ ଆଡ଼େ ବି ମେଘ ମେଘ କମିଛି ଏବେ।
ହଁ ମେଘ ଟିକେ ଏଇନା ଛାଡିଛି ସେଲା ଛାତ ଉପରେ ଟିକେ ବୁଲୁଚୁ ଆଉ। ଯାଇଥିଲି ଟିକେ ଗୋଟେ ଜାଗାକୁ ମୁଁ ଦେଇକି ଆଣିବା ତ। ଆସିଲି ଏବେ ଟିକେ ଛାତ ଉପରେ ବୁଲାବୁଲି କରୁଚୁ ଆଉ। ହୁଁ ଆସିଲୁ ଏବେ ଟିକେ ଛାତ ଉପରେ ବୁଲାବୁଲି କରୁଚୁ ଆଉ।
ତାହେଲେ ଏବେ ଆପଣ ଦେଇକି ନେଇକି ଆସିଲେ।
ଆଜ୍ଞା ଏବେ ନେଇକି ଆସିଲି ଛାତ ଉପ କୋଉଟେ।
ମୁଁ ଏ ଛାତ ଉପରେ ବଲୁଛି ମେଗ ଟିକେ ଆମ ଆଡ଼େ କମିଛି ତ।
ଓହୋ ଖାଇବା ପିଇବା ସଇଲାଣି।
ନାଇଁ ଆଜ୍ଞା ଖାଇନୁ ଆମେ ଖାଇବି ମମି କରି କରୁଛନ୍ତି। କରିସାରିଲେ ଖାଇବି ଆଉ ଆପଣ ଖାଇସାଇଲେଣିି? ଆଜ୍ଞା ମୋ ଦେହ ତ ଭଲ ଅଛି ଆପଣଙ୍କ ଦେହ ଭଲ ଅଛି ନା।
ହଁ ଟିକେ ପାଗ ଚେଞ୍ ହଉଛି ସିଜନ ଟିକେ ଚେ୍ଜ ଅଛିତ ଏଇନା ଥଣ୍ଡ ବା ବର୍ଷା ବର୍
ଆ ଥଣ୍ଡା ଏବେ ତ କମନ ହେଇଗଲାଣି ସିଜନ ଚେଞ୍ଜ ହଉଛି ଥଣ୍ଡା ତ ଯାହାବି ହେଲେ ହବ। ହ ଆପଣ ଆଜ୍ଞା ସମସ୍ତଙ୍କୁ ଏଇନା ଅଭିଅସଲି ଥଣ୍ଡା ହେଇଯିବ।
ହଁ। ଆଉ କଣ ଆପଣ ପରେ ସବୁ କଣ କରୁଛନ୍ତି?
ଘରେ ସମସ୍ତେ ବସିଛନ୍ତି ଆଉ।
ହଉ ଆ। ଆମ ଘରର କଥା ବୁଲୁଛନ୍ତି କଣ କରିଥିବେ ଆଉ କାମଫାମ କରିଥିବେ ଆଉ ପବନ ଫବନ ଦଉଛି ଆମ ଉପରେ ବୁଲୁଛି ଆଉ ମେଘ ଟିକେ ଛାଡିବାରୁ ଆଉ।
ଆଜ୍ଞା ଆଜ୍ଞା। ଆଜି ଆମେ ଖେଳିବାକୁ ଯାଇଥିଲୁ ଆପଣ ଖେଳିବା ଯାଇଥିଲେ ନା।
ହଁ ଆମର ବି ଆଜି ଟିକେ ବର୍ଷା ଛା ବର୍ସା ଟିକେ ଟିକେ ହଉଥିଲା ଆମେ ସାଡେ ଯାଇ ବୁଲା ବୁଲି କରିକି ଆଇଛୁ ଆଉ।
ଆଜ୍ଞା ଆଜି ଟିକେ ମେଘ ଛାଡିଗଲା ଠୁ ମୁଁ ଯାଇଥିଲି ଖେଳିବାକୁ। ଅ ଆସିଲା ବେଳକୁ ବାଟରେ ମୁଁ ଦେଖିଲି ଯୋଉ ହେଇଥିଲା ଗୋଟେ ଜାମୁକଳି ଗଛରୁ ଜାମୁକଳି ଡାଳ ଗୋଟେ ଭାଙ୍ଗି ଯାଇଥିଲା। ସେଠି ଆଜ୍ଞା ସେଠି ବହୁତ ଜାମୁକୁଳି ଯାଇଥିଲା। ବୋହୁତ ଯାମକୁଳି ହେଇଥିଲା ଆମେ ମୁଁ ଖାଇଲି ମୋ ସାଙ୍ଗ ମାନେ ଖାଇଲେ। ଏମତି ସବୁ ଆମେ ଖାଇକିରି ଆହୁରି ଜାମୁକୋଳି ତା ଦେହରେ ଅଛି।
ଆଜ୍ଞା। ଜାମୁକୋଳି ଆହୁରି ତା ଦେହରେ ଅଛି ଏତେ ଜାମୁକୋଳି ସେ ଗୋଟାଏ ଡାଳରେ ହେଇଥିଲା ଯେ ଡାଳଟା ଭାଙ୍ଗି ଯାଇଛି ଏତେ ଦାମ ହେଇଥିଲା ଖାଇ ଖାଇ ଆମେ ଖାଇ ପାଇଲୁନୁ ପାଟି କଷା ହେଇଗଲା।
ଓହୋ ଆଜ୍ଞା।
ଆପଣ ଏ ଏବେ ଜାମୁକୋଳି କିଛି ଖାଇଛନ୍ତି।
ହଁ ଆମେ ଜାମୁକୋଳି ଖାଇଛୁ କେତେ ଜାମୁକୋଳି ଖାଇଛୁ ଏ ନା ଦିଦିନ ତ ଜାମୁଲଳିରେ ଚାଲିଛି ଜାମୁକୋଳିି ଖାଇବୁ ଆଉ। କଣ କରିବ ଆମ୍ବ ଏଇ ସିଜିନ ଗଲା ଆମ୍ବ ଖାଇ ଖାଇ ଗଲୁ ରଖିଲି।
ଆଜ୍ଞା ଆଜ୍ଞା।
ଏଇନା ଟିକେ ଜାମୁକୋଳି ସୀଜନ ଚାଲିଛି ଜାମୁ କୋଳି ଖାଇବି। ଅଳ୍ପ ଦିନ ପରେ ହବ ଖଜୁରୀକୋଳି କୋଳି ଖାଇବୁ।
ଆଜ୍ଞା ଯୋଉ ସିଜିନେ ରେ ଯାହା ଅ ଖାଇବା କଥା ଆଉ।
ହଁ ଯାହା ହବ ଖାଇବା ଆଉ। ଆମ ଘର ପାଖରେ ଗୋଟା ପିଲାଟା ଅଛି ଏଣ୍ଡୁ। ସେ ଭାରି ଭଲ ପିଲା। ଭଦ୍ର ବ୍ୟକ୍ତି ତୁ। ତାଙ୍କ ଘର କାମ ହଉଥିଲା ଏ ବର୍ଷା ଫର୍ଷା ହଉଛି ତାଙ୍କ ଘରେ ଏଇ ପାଣି ପଶି ଯାଇଛି।
ଘରେ ପାଣି ପଶି ଯାଇଛି।
ଆମର ବର୍ଷା ହେଇଛି। ତାଙ୍କର ଟିକେ ଚାଳ ଘର ତ ପାଣି ଫାଣି ପଶି ଯାଇଛି ଆଉ। ଆମର ଗୋଟେ ଚାଳ ଘର ଏଇଠି ଥିଲା ମୋ ବଡାପା ଘର ତା ଘରଟା ଗୋଟା ସାଇଡରେ ଭୁଶୁଡି ପଡିଛି।
ଆଜ୍ଞା। ଘର ଭୁଶୁଡି ପଡିଛି ତା ହେଲେ?
ଆଜ୍ଞା। ବର୍ଷା ହେଇଛି ନା ଭୁଶୁଡି ପଡିଛି ଆଉ। ପାଗଟା ତ ସେଇଆ। କଲା ମାଟି ଗୁରା ସବୁ ଇଏ ଓଦା ହେଇକିନା ଭୁଶୁଡି ପଇଲା ଘରଟା ଆଉ କଣ କରିବା?
ମାଟି ଘର ତ ଓଦା ହେଇଗଲେ ସାଙ୍ଗେ ସାଙ୍ଗେ ଭୁଶୁଡି ପଡିବ ନା।
ଆମର ଗାଡିଆ ଅଛି ପାଣି ହେଇକିନା ଗାଡିଆରେ ସବୁ ମାଛ କଉ ମାଛ ଉଠିକି ରାସ୍ତା ସାରା ବୁଲୁଚନ୍ତି।
ଆପଣ କେତେ କଉ ମାଛ ଧରିଛନ୍ତି?
ଆମେ ହେଇ ଆଠ ଦଶଟା ଖଣ୍ଡେ ଧରିଚୁ ଆଉ।
ଆଠ ଦଶଟା ଖଣ୍ତେ ଆପଣ ତା ହେଲେ ଧରିଛନ୍ତି। ଆଉ ଆପଣ ଘର ପାଖରୁ କିଏ ଧରିନାହାଁନ୍ତି?
ହଁ ଆମର ଗୋଟେ ଟୋକା ଅଛି। ଆମ ମୋ ସାନ ଭାଇ ସିଏ ପନ୍ଦର ଟା ଖଣ୍ଡେ ଧରିଛି।
ଆଜ୍ଞା ଆଜ୍ଞା। ତା ହେଲେ ଆପଣଙ୍କର ଘରେ ତା ହେଲେ କୋଡିଏଟା ଭଳିଆ କଉ ଧରିଛନ୍ତି। ଆପଣ ତ ଆଜି ସବୁ ଖାଇ ପାରିବେନି? ତାକୁ ତା ହେଲେ ରଖିଥିଲ ଘରେ।
ହୁଁ।
ତା ହେଲେ ତାକୁ ବଞ୍ଚେଇକି ରଖିବେ ପୁଣି ବଞ୍ଚେଇକି ରଖିବେ। ପୁଣି ତାକୁ ବୁଧବାର ଆଡକୁ ମାରିିବ ବୋଧେ ଖାଇବେ
ଖାଇବୁ ଆଉ।
ହୁଁ। ମତେ ସେମିତି ଆଜ୍ଞା ଭଲ ଲାଗେନା ମାଛକୁ ଟିକେ କିଛି ବଞ୍ଚେଇକି ର ରଖିବା ତାପରେ ତାକୁ ପୁଣି ମାରିକିରି ଖାଇବା।
ଆପଣ ଡାଇରେକ୍ଟ ଖାଇଦିଅନ୍ତୁ ତା ହେଲେ?
ଆଜ୍ଞା।
କଞ୍ଚା ଖାଇ ଦିଅନ୍ତୁ ତା ହେଲେ ଭଲ ହବ।
ନାଇଁ ଆଜ୍ଞା ମାରିକିରି ତାକୁ ଖାଇବାଟା ବି ଭଲ ଲାଗିବନି। ନିଜେ ତାକୁ ବ ଞ୍ଚେଇକି ରଖିବ। ତାକୁ ପୁଣି ଏ ଆଇଁଷ ତ ମୁଁ ଏତେ ଖାଏନା। ମତେ ଭଲ ଲାଗେନା
ଏ ଆମ ଗାଁ ଜଣେ ଆଉଛନ୍ତି ରାଜୁ। ସେ ହେଇ ଗଲେ ରାସ୍ତା ବାଟେ। ସେ ଭାରି ଭଦ୍ର ବ୍ୟକ୍ତି। କାହାର କଣ ହେଲା କୋଉଠି କଣ ହେଲା ସେ ସମସ୍ତଙ୍କ କଥା ଆସିକି କୁହନ୍ତି?
ଆଜ୍ଞା ଆଜ୍ଞା। ତାହେଲେ ସମସ୍ତଙ୍କ କଥା ଆସିକି କୁହନ୍ତି।
ହଁ ସେ ସମସ୍ତଙ୍କ କଥା ଜାଣିଛନ୍ତି। ଘରେ ସମସ୍ତ କାହାର କାହାର କୋଉଠି କଣ ହେଲା। କୋଉଠି କଣ ଅସୁବିଧା ରହିଲା। କିଏ କଣ ହେଲା? ସବୁ କଥା ସେ କୁହନ୍ତି। ଭାରି ଭଦ୍ର ବ୍ୟକ୍ତି ଜଣେ। ଆଉ ପିଲାଟା ସେ ଏଣ୍ଡୁଟା କୁଆଡେ ଗଲା। ମୁଁ ତାକୁ ଆଉ ଖୋଜୁକି ପାଉନି ବା।
ଆଜ୍ଞା। କାହାକୁ ପାଉନାହାନ୍ତି?
ଏ ଆମ ଘର ପାଖେ ଗୋଟେ ପିଲାଟା ଏଣ୍ଡୁ ତା ନାଁ ଏଣ୍ଡୁ।
ଆଜ୍ଞା।
ତା ଭାଇ ନା ହୋଉଚି ବାୟା, ତା ବାପା ନା ହୋଉଚି ହୁଁମ ତାଙ୍କ ଭାଇ ନା ହୋଉଚି ବାୟା, ଆଉ ଆମର ଏଇଟା ଆଉ ଗୋଟେ ଅଛି ସୋନୁ। ତାଙ୍କର ଚିକେନ୍ ଦୋକାନ ଅଛି। ତା ବାପା ଚିକେନ୍ ଦୋକାନ କର୍
ହଁଅଁ, ହଁଁ ହଁ।
ଜିକେନ୍ ଫିକେନ୍ ତାଙ୍କର କାଟନ୍ତି। ଆମ ଚିକେନ୍ ଫିକେନ୍ ତାଙ୍କ ପାଖୁରୁ ଆଣୁ।
ଆଜ୍ଞା! ଆଜି ଟାଙ୍କ ଦୋକାନୁରୁ କିଛି ଆନିନାହାନ୍ତି ତାହେଲେ ନା ଆଣିଥିଲେ?
ଆଜି ଆଜି କିଛି ଆସିନି ଆଜି ଆମର ଟିକେ ଅଣ୍ଡା ଟିକେ ଖାଇ ଦେଇଥିଲୁ ଆଣିକି ଆଉ।
ଓହୋ! ତାହେଲେ ଆପଣ ଆଜି ଅଣ୍ଡା ଖାଇ ଦେଇଥିଲେ।
ହଁ। ଆଜି ପବନ ଟା ଦଉଚି ଥଣ୍ଡା ହେଇଯାଇଚି। ସୁଲସୁଲିଆ ପବନ ଦଉଚି ଭାରି ମଜା ଲାଗୁଛି। ଛାତ ଓପେରେ ବୁଲିଆ। ଅଣ୍ଡା ତକାରୀ କରି ଖାଇଥିଲୁ ଆଉ।
ତାହେଲେ ଆଜି ଆପଣ ଅଣ୍ଡା ତକାରୀ ଖାଇଥିଲେ।
ଆଜ୍ଞା! ଆଜ୍ଞା! ଆପଣ କଁ ଖାଇଥିଲେ?
ହଁ ଆମେ ଆଜି ସେଇ ଆମର ଟିକେ ଅଣ୍ଡା ତକାରୀ ଆଉ ଡାଲି, ଆଳୁ
ଓହୋ। ଆମର ଟିକେ ଅଣ୍ଡା ତରକାରୀ କରିଦେଇଥିଲେ ଆଜି ଭଲ୍ ଲାଗିଲା ତ।
ଆଜ୍ଞା! ଆଜ୍ଞା! ଅଣ୍ଡା ତରକାରୀ ଟିବି ଭଲ।
ଫକୁର୍ତ୍ତି ଦିନଷଟା।
ଆଜ୍ଞା!
ହଁ ଆମର ଏଟି ଗୋଟା ବେଲ ଅଛ ଅଛି ବେଲ ଫଳଲାଣି ତା ଧିଏରେ।
ଆଜ୍ଞା। ବେଲ ତାହେଲେ ପା ପିଚିଚି ନା ପାଚିନି ଖାଲି ବେଲ ଫଳିଛି।
ଫଳିଛି ଏଇନା ପାଚିନି ବେଲ ସିଜିନ ହେଇନି, ପାଚିନି ଆଉ ପାଚିବ ଆଉ। ଆମ୍ବ ଗଛ ଗୋଟେ ଆମ ଘର ଆଗେରେ ତିନଟା ଆମ୍ବ ଗଛ ଅଛି। ହଁ ଦବା ଆଉ, ଆପଣ ଆଉ ଏ କଁ ବିଜନେସ୍ ଫିଜନେସ୍ ଷ୍ଟାର୍ଟ କଲେଣି ନା ନାଇଁ? ଓ ହଁ ଆପଣ ବିଜନେସ୍ ଫିଜନେସ୍ କଲେଣି ନା ନାଇଁ?
ଆଜ୍ଞା।
ବିଜନେସ୍ ଷ୍ଟାର୍ଟ କଲେଣି ନା ନାଇଁ ବିଜନେସ୍ ଫିଜନେସ୍ କିଛି ଷ୍ଟାର୍ଟ କରନାଆନ୍ତି।
ନାଇଁ ଆଜ୍ଞା, ବିଜନେସ୍ ଷ୍ଟାର୍ଟ କରିନୁ କରିବୁ ଆଉ ଦୁଁ
ଅହଃ! ଟିକେ ଷ୍ଟାଟ ଫାର୍ଟ କରନ୍ତୁ। ଘର ପ ପରିସ୍ଥିତି ସେନତି ଖରାପ୍ ଆପଣ ଏବେ କଁ ପଢାପଢି କରୁଚନ୍ତି ନା କଁ?
ଆଜ୍ଞା। କଁ ପଢୁଛି ପଢା ସରିଗଲେ ଟିକେ ବିଜନେସ୍ ଷ୍ଟାର୍ଟ କରଦବା ଭାବୁଛି ଆଉ। ମୁଁ ଏବେ ଡିପ୍ଲୋମା କରୁଚି।
ଅହ, ଡିପ୍ଲୋମା କରୁଚନ୍ତି ତାହେଲେ।
ଆଜ୍ଞା।
ଅହୋ। ଭଲ ପାଠ ପଢନ୍ତି ଆଉ।
ଆଜ୍ଞା। ଆଜ୍ଞା। ସରିଗଲେ ଚାକିରି ଇ କାମ ନୁହଁ ଭାବୁଚୁ ବିଜନେସ୍ ଗୋଟା ଷ୍ଟାର୍ଟ କରଦବୁ।
ଏଇ ଆମ ଏଣ୍ଡୁକୁ ମୁଁ ଖୋଜୁଥେଲି, ଆମ ଏଣ୍ଡୁ ହେଇ ଆସିଲେଣି। ଆମ ସମୁହରେ ଆସି ପହଞ୍ଚିଗଲେଣି।
ଆପଣ କଁ? ତାହେଲେ ସଞ୍ଜୟ ସେଠି ଆପଣଙ୍କ ପାଖେରେ ଆସିି ପହଞ୍ଚିଗଲେଣି।
ଆଜ୍ଞା! ଆଜ୍ଞା!
ଆଜ୍ଞା। ତାହେଲେ ସଞ୍ଜୟ ସେଠି ଇ ବହୁତ୍ ଭଲ୍ ଲୋକ ତାହେଲେ, ଆପଣଙ୍କ କଥାରୁ ଯା ଜଣାପଡ଼ୁଚି। ବହୁତ୍ ଭଲ ଲୋକ ହେଇଥିବେ, ବହୁତ୍ ସଂସ୍କାରୀ ହେଇଥିବେ। ତାଙ୍କ ବାପା ମାଆଙ୍କ କଥା ଭଲ ମାନୁଛି।
କହୁଥିଲା ଏଇ ପାଣି ଫାଣି
ତାହେଲେ ଆଜି ତାଙ୍କ ଘରେ ପାଣି ପସିଯାଇଛି। କଣ ଘର କାମ ଟା କଣ ହଉଥିଲା?
ଘର ଟିକେ ନିଅ ଖଳା ହେଇଛି।
ତାହଲେ ନିଓ ଖୋଳା ହେଇଥିଲା। ସିଏ ପାଣି ଫାଣି ହଉ କିଛି
ଭାରି ଭଲ ଥିଲା ସେ ଜାଗା।
ଆଜ୍ଞା।
ଆଉ ଆମର ଏଇ ପାରା ଫାରା ଉଡ଼ିପାରିବେ ନା କଣ ରାତିରେ ହେଇ କାଉ ଫାଉ ଉଡୁଛନ୍ତି ବଗ ଫଗ। ନଡିଆ ଗଛ ପବନ ଦଉଛି ସୁଲସୁଲିଆ ପବନ ଦଉଛି। ନଡିଆ ଗଛ ସୁଆଦେ ହଲୁଛି ଗଛ ଫଛ ସବୁ ହଲୁଛି।
ଆ ଆମର ଏଠି ଗୋଟେ ଘର ପାଖରେ ଗୋଟେ ଭଣ୍ଡା ଅଛି। ଟା ହେଇଛି ଭଣ୍ଟା ଗଛ ଖାଲି ହଲୁଛି ଜୋର ପବନ ଦଉଛି। ବଡ଼ ହେଇଯାଇଛି ନା ତାକୁ ସେ ପବନ ଦେଲାଠୁ ଆହୁରି ଜୋର ହଲୁଛି।
ଓହୋ ଆମର ଏଠି ଆମ୍ବ ଗଛ ଅଛି ଆମ୍ବ ଗଛ
ହଁ ଆମ୍ବ ଗଛ ହେଉଛି ଭଲ ପବନ ଫବନ ଦଉଛି ଆମ୍ବ ଗଛ ଦୋଳଛି।
ଆମର ଏଠି ଗୋଟ ଅଛି ରାଜା ବୋଲି ପିଲାଟେ ଅଛି। ସେ ଭାରି ଭଲ ପିଲା ତାକୁ କିନ୍ତୁ ଗେମ୍ ଖେଳିବା ଭଲ ଲାଗେ।
ହୁଁ ଗେମ୍ ଖେଳେ ଭାରି ଭଲ ପିଲା ଟି ସେଟା।
ଆଜ୍ଞା ଆଜ୍ଞା ଆଉ ଆପଣ ମାଛ ଫାଛ ଆଜି ଧରିଛନ୍ତି ତାହେଲେ। ଆମ ଗାଁରେ ଆମ ଗାଁ ଶେଷୁଆଡକୁ ଆମ ଗାଁ ଲାଷ୍ଟ ଆଡକୁ ଶନି ଯୋଉ ଅଛି ଶନି ମନ୍ଦିର ତ ସେଇଠି ମାଛ ଥିଲେ ଆଜି। ଜୋର ପଚିଶ ତିରିଶ ଜଣ ଖଣ୍ଡେ ନିହାତି ଏବେ ଯାଇକିରି ମାଛ ଧରୁଥିଲେ। ସେଠି ଆମ ସାଙ୍ଗ ଜଣେ ତାଙ୍କର ମାଛ ଧରୁଥିଲେ ତାଙ୍କ କାଣି ଆଙ୍ଗୁଠି ପାଖରେ ଗୋଟେ ଜୋକଟେ ଲାଗିଯାଇଥିଲା।
ହଁ ତାକୁ ଜୋକ ଛାଡୁଥିଲେ ଜଣେ ତ।
ଆଜ୍ଞା।
ଲୋକ ଛଡାଉ ଥିଲେ ବୋଲି ପିଲା ଜଣେ ହଁ ମୁଁ ଜାଣିଛ ଆଉ।
ଆଜ୍ଞା ଆଜ୍ଞା ଛଡଉଥିଲେ ସିଏ ଛଡେଇ ଛଡେଇ ବହୁତ କଷ୍ଟରେ ଛଡେଇଲେ। ସେକର ଗୋଟେ ଲାଗି ଯାଇଥିଲା ତାକୁ ଛଡେଇକି ବହୁତ ରକ୍ତ ବାହାରିଲା ପୁରା କଣା କରିଦଥିଲା ସେ ଜାଗାଟା।
ଓହୋ ହଁ ମ ଭୋଳା ବୋଲି ପିଲା ଜଣେ ଗୋଟା ମାଗୁର ମାଛ ଧରିକି ନେଇଛନ୍ତି।
ଆଜ୍ଞା ଆଜ୍ଞା ତାପରେ ସେ ସେ ଜୋକଟା କାଢି ଦେଇକି ତା ଦେହରେ ସଫଲ ଛେପ ପକେଇ ଦେଲେ ଯା ଗୋଡରେ ଲାଗିଯାଇଥିଲା। ତାପରେ ସେ ପୋକଟି ମରିଗଲା। ଆଜ୍ଞା ଆଜ୍ଞା ହଁ ହଁ ବହୁତ ଭଲ ପିଲା।
ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କ ସହିତ କଥା ହ ବହୁତ ଭଲ ଲାଗିଲା। ଜୟ ଜଗନ୍ନାଥ ଧନ୍ୟବାଦ।
ଜୟ ଜଗନ୍ନାଥ।
ଆଙ୍କୁୁ କଣ ଖାଇଥିଲେ ସବୁ